କଁ କରୁ
ଆଜ୍ଞା ଆଜ୍ଞା ହଁ ଏମିତି ଟିକେ ପଢାପଢି କରୁଥିଲି ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଆପଣ ଆଡ଼େ ଗରମ ହଉଚି ଏବେ?
ହଁ ଏମିତି ନାଇ ଏବେତ ବର୍ତ୍ତମାନ ବର୍ଷା ଟିକେ ଚାଲିଥିଲା ତ ଟିକେ ଥଣ୍ଡା ରହିଚି।
ଆଚ୍ଛା ଗୁଳୁଗୁଳି ହଉଥିବ?
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ପାଗର ପରିବର୍ତ୍ତନତ ଚାଲି ରହିଚି। ସମୟ ପରିବର୍ତ୍ତେ ପାଗର ପରିବର୍ତ୍ତନ ଚାଲିବା ସହିତ ମାନେ ଥଣ୍ଡା ଗରମ ଚାଲି ରହିଛି ଆଉ କଣ କରିପାରିବା।
ଆପଣ ଗ୍ରାମାଞ୍ଚଳରେ ରହୁଚନ୍ତି ନା ସହରାଞ୍ଚଳରେ?
ହଁ ଏବେତ ମୁଁ ମୋ ଗାଁରେ ଅଛି ଆଜି ଆସଥିଲି ମାଉସୀଙ୍କ ଘରକୁ। ଉଁ ଗ୍ରାମାଞ୍ଚଳର ବାତାବରଣ କେମିତି? ଆମଞ୍ଚଳର ବାତାବରଣତ ଭଲ ଲାଗେ କିନ୍ତୁ ଆଜି ଏଇଠି ବହୁତ୍ ଗରମ ହଉଚି କହିବାକୁ ଗଲେ। କାହିଁକିନା ହୁଁ କାହିଁକିନା ୟାଡେ ଟିକେ କଣ ହୁଏନା ବବନ ବେଶି ହୁଏନି? ଭୁବନେଶ୍ୱରରେ ଏମିତି ସମୁଦ୍ର ପାଖାପଖରେ ଗଲେ ଟିକେ ପବନ ହୁଏ ସନ୍ଧ୍ୟାବେଳକୁବି ବହୁତ୍ ଜୋରେ ପବନ ହୁଏ ସେଥିପାଇଁ। ତ ସେପଟେ ଗରମ ହେଲେବି ଜଣାପଡ଼େନି ସନ୍ଧ୍ୟାବେଳେ କିନ୍ତୁ ଏପଟେ ଟିକେ ପବନ ହୁଏନି ଭଲରେ ଗାଁତ ଜାଣିଥିବେ? ଘର ଗୁଡ଼ାକ ଟିକିଏ ବହୁତ କଞ୍ଜେଷ୍ଟେଡ଼୍ ହୋଇକି ଥାଏ ରାସ୍ତା ଗୁଡ଼ାକ ଭଲରେ ନ ଥାଏ।
ଆଜ୍ଞା ଆଜ୍ଞା ନିହାତି ଭାବରେ କିନ୍ତୁ ଯୋଉଟା କି ମାନେ ସହରାଞ୍ଚଳରେ ଦେଖି। ମିଳେ ଦୃଶ୍ୟ। ଗ୍ରାମାଞ୍ଚଳରେ ମିଳେ ନାହିଁ ଆଉ ଗ୍ରାମାଞ୍ଚଳରେ ଯୋଉ ସୌନ୍ଦର୍ଯ୍ୟ ଭରା। ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳେ ସେଇଟା ସହରାଞ୍ଚଳରେ ଦେଖିବାକୁ ମିଳେ ନାହିଁ। ତ ଦିଟା ଯାକର ଭିନ୍ନ ଭିନ୍ନ ମଜା। ଦେଖିବାକୁ ମିଳେ ଦୃଶ୍ୟ ର ମଜା।
ସ୍ଥାନରେ ଠିକ୍ ଅଛନ୍ତି। କୋଉ ଜିନିଷ ସହରରେ ଭଲ ମିଳେ ତ କୋଉ ଜିନିଷ। ସହରରେ ଭଲ ରୁହେଣି କେଉଁ ଜିନିଷ ଗାଁରେ ଭଲ ଲାଗେ ତ କୋଉଟା। ସହରରେ ଭଲ ଲାଗେନି କେମିତି ହୁଏ।
ଆଜ୍ଞା ଆଜ୍ଞା।
ଆପଣଙ୍କୁ କଣ ଭଲ ଲାଗେ ସହର ନା ଗାଁ?
ମତେ ତ ଗ୍ରାମାଞ୍ଚଳରେ ରହିବା ଭଲ ଲାଗେ ସହରାଞ୍ଚଳରେ ଏମିତି କିଛି ଦିନ ପାଇଁ। ସମୟ ବିିତ। ଭଲ ଲାଗେ କିନ୍ତୁ ସ୍ଥାୟୀ ହୋଇ ଗୋଟିଏ ସ୍ଥାନରେ ରହିବା। ଆ ମତେ ଟିକେ କଷ୍ଟ ଲାଗେ କାହିଁକି ନା ଗ୍ରାମାଞ୍ଚଳରେ ଯ। ପ୍ରାକୃତିକ। ଅ ମାନେ ସେ ହାଲକା ହାଲକା ପବନ ଥଣ୍ଡାଳିଆ। ସେଇ ଗଛ ଲତା ବନ ପାହାଡ ନଦୀରେ ଗାଧେଇବା। ନିତିଦିନ ଯିବା ସାଙ୍ଗସାଥି ମେଳ ଏସବୁ ସହ। ସହରାଞ୍ଚଳରେ ଟିକେ କମ୍ ମିଳେ ନାହିଁ। ତ ସେଇ ଦୃଷ୍ଟିରୁ ଗ୍ରାମାଞ୍ଚଳ ମତେ ଭଲ ଲାଗେ। ସହରାଞ୍ଚଳ ଭଲ କିନ୍ତୁ। ପ୍ରତିଦିନ ଆମେ ସେଇ ମଜାଟା ଗ୍ରାମାଞ୍ଚଳ ଭଳି ନେଇ ପାରୁନାହୁଁ। ଯେମିତି ପଢାପଢି କରିବା ପାଇଁ ଅଛି ତ ଆଗକୁ ସଫଳତା ପାଇବା ପାଇଁ। ଉଁ ଆଗକୁ ବଢିବା। ସେଥିପାଇଁ ଆମକୁ ସହରାଞ୍ଚଳ ତ ଯିବାକୁ ପଡ଼େ କାହିଁକିନା ଗ୍ରାମାଞ୍ଚଳରେ ସେଇ। ସୁବିଧାଟା ମିଳିନଥାଏ।
ଅ ସେଇ ଦୃଷ୍ଟିରୁ ଗ୍ରା ସହରାଞ୍ଚଳ ଯିବାକୁ ପଡେ। କିନ୍ତୁ ଗ୍ରାମାଞ୍ଚଳରେ ରହି ଯ ସେ ମଜା ସାଙ୍ଗସାଥି ମେଳ। ଏଗୁଡ଼ା ସ୍ମୃତି ହୋଇ ରହିଯାଇଥାଏ ତ ବହୁତ୍ ମନେ ପଡ଼େ। ଆପଣଙ୍କର କଣ ମତ ରହୁଛି?
ହଁଁ ନିଶ୍ଚିତ ଭାବରେ ଗାଁରେ ବି ଆପଣ ବହୁତ୍ କିଛି ପାଇବେ ଯେମିତିକି ବହୁତ ସାରା ଗଛ ଲାଗିଥିବ ଏଠି। ତ ଆପଣଙ୍କୁ ବେଳେବେଳେ ଯାଏ ବି ଆମ୍ବ ତୋଟା ଗୁଡାକ ବି ଥାଏ। ଯୋଉ ଥିରେ ଆପଣଙ୍କୁ ବହୁତ ସାଙ୍ଗେ ସାଙ୍ଗେ ଗଛରୁ ଗଛରେ ଯଉ ଆମ୍ବ ଗୁଡ଼ା। ପାଚିଥିବ ଆମକୁ ସେଇସବୁ ମିଳିବ। ଆଉ ଭଲ ଭଲ ଖାଇବା ବି ମିଳିବ ଯୋଉଟା କି ସିଧା ଗଛରୁୁ ଆସିବ। ଘର ବାରିରେ ଲାଗିଥାଏ ପନିପରିବା ଗୁଡ଼ାକ। ପୁରା ସତେଜ୍ ହେଇକି ପରିବା ଆସେ ସବୁଦିନ।
ଆଜ୍ଞା ଆଜ୍ଞା ଆପଣଙ୍କ କଥାରେ ସ ସହମତ୍। ଯୋଉଟା କି ମାନେ ବିନା ସାରରେ ଆମକୁ। ଉ ଗ୍ରାମାଞ୍ଚଳରେ ଖାଇବା ମିଳିଯାଏ ଯୋଉଟା କି ସହରାଞ୍ଚଳ। ଅଞ୍ଚଳରେ ମାନେ ସାର ଦିଆ ଖାଦ୍ୟ ଆମକୁ ଖାଇବାକୁ ପଡେ ଦେହ ଉ ମାନେ ଅସୁସ୍ ଅସୁସ୍ଥତା ବି ଆସେ ଦେଖିବାକୁ ମିଳେ। ଯୋଉଟା ଗ୍ରାମାଞ୍ଚଳରେ ଖରା ଦିନ ଦେଖନ୍ତୁ ଆମ୍ବ ଦରକାର ତ ଗ ଛକୁ ଯାଇ ଆମେ ନିଜେ ତୋଳି ଖାଇବୁ ତାର ଗୋଟେ ମଜା ଅଲ୍ ଗା ପ୍ରକାର। ତ ସହରାଞ୍ଚଳରେ ସେମିତି ମିଳେ ନାହିଁ ତା ସହିତ ଯ ଯାହାବି ଖାଦ୍ୟ ମିଳେ ସ ସାର ଜାତୀୟ ଖାଦ୍ୟ ହିଁ ପ୍ରାୟତଃ ମିଳିଥାଏ। ଆଜ୍ଞା।
ଉଁ କି ଗାଁ ରେ କଣ କର ଏନ୍ ଜୈବିକ ଖାଦ୍ୟ ଉତ୍ପାଦନ କରନ୍ତି ଯେମିତିକିି ସାର ବ୍ୟବହାର କରନ୍ତିନି କିଛିଟା ଜାଗାରେ ଏତି ରେ କନ୍ ନା ଗୋବର ଖ ତ ଆଉ ଜିଆ ଏସବୁର ବ୍ୟବହାର କରନ୍ତି। ଯୋଉଟା କି ଫସଲ ବହୁତ କମ ହୁଏ କିନ୍ତୁ ଭଲ ହଏ ସେଟା।
ଆଜ୍ଞା ଆଜ୍ଞା। ତ ସେମ୍ ତି କିଛି ଟା ଦିନଷ ରହିଛି ସହରାଞ୍ଚଳରେ ବି ଭଲ ଲାଗେ ଗ୍ରାମାଞ୍ଚଳରେ ବି ଭଲ ଲାଗେ ଭିନ୍ନ ଭିନ୍ନ ସ୍ଥାନର ଭିନ୍ନ-ଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ ଆଉ ଭିନ୍ନ ଭିନ୍ନ ସୌନ୍ଦର୍ଯ୍ୟ ଭରା ଜୀବନ୍ କାଟିବା ବହୁତ୍ ଭଲ ଲାଗେ।
ହୁଁ ହୁଁ ନିଶ୍ଚିତ ଭାବରେ।
ଆଜ୍ଞା ଆଜ୍ଞା ଆପଣଙ୍କୁ ବୁଲିବା
କୁ ଭଲ ଲାଗେ? ହଁ ମତେ ତ ବୁଲିବା କୁ ବହୁତ୍ ଭଲ ଲାଗେ ଆଉ ମଧ୍ୟ ମୁଁ ଭାବିଛି ବହୁ ଜାଗା ବୁଲିବା ପାଇଁ।
ଆଜ୍ଞା ଆଜ୍ଞା ମତେ ମଧ୍ୟ ବହୁତ୍ ଭଲ ଲାଗେ। ଆଉ ଦେଖନ୍ତୁ ପୂର୍ବ ଦିନର ଯୋଉ ସେଇ ସାଙ୍ଗସାଥି ମେଳ ବର୍ତ୍ତମାନ ସମୟରେ ବହୁତ୍ ମାତ୍ରାରେ କମିଗଲାଣି ଯାହା ପୂର୍ବ ଦିନରେ ଥିଲା। ଆପଣ କଣ କହିବେ ମାନେ
ତ ହଁଲେ। ଣୁ ସହମତ ଆପଣଙ୍କ କଥାରେ ଏହାର ବିଶେଷତଃ କାରଣ ହେଉଛି ଆଜିକାଲି ଯୋଉ ସମସ୍ତେ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି। ଯିଏ ଯାହାର ନିଜ ଦୁନିଆରେ ମୋବାଇଲ ଫୋନ ରେ କହିବାକୁ ଗଲେ ଗୋଟେ ଦୁନିଆ ହିଁ ଅଛି ଯିଏ ଯାହା ଦୁନିଆ ଭି ଏଥରେ ବ୍ୟସ୍ଥ ହେଇ ଯାଆନ୍ତି ଆଉ ସେମାନେ ଏଇ ସେମାନେ ବାହାରକୁ ଆସିକି ତାଙ୍କ ସାଙ୍ଗମାନଙ୍କ ସାଙ୍ଗରେ ମିଶିବାକୁ ଭଲ ପାଆନ୍ତିନି ସେ ମୋବାଇଲ ଭିତରେ ହିଁ ବିଜି ହେଇଯାଆନ୍ତି ସମସ୍ତେ। ତ ସେଥିପାଇଁ ହିଁ ହଉଛି ଆପଣ ଯୋଟା କହୁଛନ୍ତି ଯେ ହୁଁ। ଠିକ ଅଛି କଣ କରିହେବ ସେଥିପାଇଁ ବର୍ତ୍ତମାନ ଆପଣଙ୍କ ଅଞ୍ଚଳରେ କେମତି କଣ ହ ପାଗ ତ ଏବେ ପବନ ହଉନି ଏଇଠି ଜମା ବି ତ ସେଥିପାଇ ଟିକେ ଗୁଳୁ ଗୁଳି ବି ହଉଛି।
ଆଜ୍ଞା ଆଜ୍ଞା ଏମିତି ସମୟରେ ରହିବା ଟିକେ କଷ୍ଟ ଲାଗେ।
ହଁ ତ ଏ ଆଦ୍ରତା ଅଧିକ ଥିବ ତ ଗୁଳୁଗୁଳି ମଧ୍ୟ ହବ। ତ ଭଲ ଲାଗେନି ସେଥିପାଇଁ ରହିବା ପାଇଁ ଆଚ୍ଛା ଆପଣ ଜାଣି ଚନ୍ତି ଆଦ୍ରତା ହେଲେ କ ପାଇଁ ଗୁଳୁ ଗୁଳି ଲାଗେ?
ହଁ ନା ମାନେ ଗରମ ଟା ଯେତେବେଳ ମେଘୁଆ ପାଗ ଆସେ ନା ବର୍ଷା ଆଉ ଖ ଖରା ଚାଲିଥାଏ ପୁଣି ଗ୍ରୀଷ୍ମ ଋତୁରେ ମାନେ ଖରା ଯାଏ ଖରା ମାନେ ପୁରା ଟାଣ ଖରା ମାନେ ପ୍ରତିଶତ ଭାବରେ ଅଧିକ ପରିମାଣରେ ଆସିଥାଏ ତ ହଠାତ୍ ଯେତେବେଳେ ଖରା ଆଉ ବର୍ଷାର ମିଶ୍ରଣ ପଳେଇ ଆସେ ଏ କିଛି ମାନେ ପାଗର ପରିବର୍ତ୍ତନ ହୋଇଥାଏ। କିଛି ସମୟ ଖରା ଆଉ କିଛି ସମୟ ବର୍ଷା ତ ଯେତେବେଳେ ମେଘୁଆ ପାଗଟା ପଳେଇ ଆସେ ନା ତ ପବନ ଟା ଆଉ ସେଇ ବେଗରେ ଗତି କରିକି ଆସିପାରେ ନାଇ। ତ ବର୍ଷା ଆଉ ଖରାର ସେ ପରିମାଣ ପରିବର୍ତ୍ତନ ଯୋଗୁ ସେ ହାଲକା ପବନଟା ଆଉ ମିଳି ନଥାଏ। ତ ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ କିଛି କିଛି ସମୟରେ ଗ ଛ ମାନେ ବୃକ୍ଷଲତା ଥିଲେ ମଧ୍ୟ ଆମକୁ ସେ ପବନଟା କିଛି କିଛି ସମୟରେ ମିଳି ନଥାଏ।
କିମିତି ଯଦି ଗୋଟେ ଗୋଟେ ଜାଗାରେ ଅଧିକ ଖରା ହଉଛି ତାପରେ ଟିକେ ମେଘ ପାଗ ହେଲା ତ ଆମକୁ ଥଣ୍ଡା ଲାଗିବା କଥା ନା କିନ୍ତୁ ଆମକୁ ଗୁଳିଗୁଳି ଲାଗେ ଅଧିକ କଣ ପାଇଁ?
ହଁ ତା ମାନେ ଯେତେବେଳେ ବର୍ଷା ଟା ପଳେଇଆସେ ନା। ତ ମେଘୁଆ ପାଗ ଥିବ ଆଉ ତାପରେ ଯେତେବେଳେ ବର୍ଷା ଟା ପଳେଇ ଆସେ ତ ହାଲକା ପ ମାନେ ପବନ ବେଗ ଦେଇକି ଗତି କରିକି ବର୍ଷା ପାଣି ଟା ଅ ପଳେଇଆସେ କିନ୍ତୁ ଖରା ଥାଏ ପୁଣି ବର୍ଷା ପଳେଇ ଆସେ ତ ସେ ସମୟରେ ଖରା ଆଉ ବର୍ଷାର ଯ ଯେତେବେଳେ ମିଶ୍ ମିଶ୍ରଣ ହୋଇଥାଏ ସେତେବେଳେ ଗରମ ଟା ଗୁଳ ଗୁଳିଆ ହେଇଯାଇଥାଏ।
କେମିତି ଆଉ ଯାହା ଅନୁଭବ କରି ଆପଣ ଙ୍କୁ ଗୋଟେ ଅ କହୁଛି ଅ ତ ଏବେ ଖରା ହେଇଛି ବହୁତ ଯୋରେ କିନ୍ତୁ ସନ୍ଧ୍ୟାବେଳକୁ କଣ ହେଲା ନା ବହୁତ ଜୋର ବର୍ଷା ହେଇଗଲା ପୁଣି ବର୍ଷା ଛାଡିଗଲା ସେତେବେଳେ ଆମକୁ ଅଧିକ ଜୋରେ ପୁଣି ଗୁଳ ଗୁଳି ଲାଗେ। କ ପାଇ ହୁଏ?
ହଁ ତ ମୁଁ ଯାହା ଅନୁଭବ କଲି ସେ ଦୃଷ୍ଟିରୁ କହିଲି ଅ ଯଦି ବି ଜ୍ଞାନକୁ ଯିବା ତ ମୁଁ ସେ ଭିତରେ ଭାବିନି କିଛି ଯଦି ଆପଣ କିଛି ଜାଣିଛନ୍ତି କୁହନ୍ତୁ?
ଆଚ୍ଛା ହଁ ତ କଣ ହୁଏନା ଆମର ଏକ୍କୁଆଲି ଯେତେବେଳେ ଆମ ଦେହରୁ ଝାଳ ବାହାରେ ଜାଣିଛନ୍ତି ତ ଯେତେବେଳେ ଝାଳ ବାହାରେ ଦେହ ଝାଳ ଏଥି ପାଇଁ ବାହାରେ କି ଯେତେ ବେଳେ ଆମ କୁ ଗରମ ହୁଏ ତ ଝାଳ ବାହାରିବ ତ ସେଇଟା କଣ ହବ ନା ମୋ ଶରୀରକୁ ଥଣ୍ଡା ରଖିଆ କୁ ସାହାଯ୍ୟ କରେ ସେତେ ବେଳେ ମୋ ଦେହରୁ ଝାଳ ବାହାରେ। ତ ଯେତେବେଳେ ସେଟା ଅଧିକ ଖରା ହେଇଥିବ ସେ ଝାଳ କଣ ହବ ନା ଇ ଆମ ବାୟୁମଣ୍ଡଳରେ ମିଶିଯିବ ତାଲେ ସେଟା ବାସ୍ପିଭବନ ହବ ସେ ବାସ ଭବନ ହେଇକି ଆମ ଦେହକୁ ଥଣ୍ଡା କରିଥାଏ ଯେମିତି ଆପଣ ଗୋଟେ ଉଦାହରଣ ନିଅନ୍ତୁ। ଆପଣଙ୍କ ହାତରେ ଗୋଟେ ଆପଣ ସ୍ପିଡ଼୍ ରଖନ୍ତୁ। ସ୍ପିରିଟ ରଖିଲେ ସେଟା ଆପଣଙ୍କ ହାତ ଥଣ୍ଡା ଲାଗେନି। କାହିଁକିନା ସ୍ପିଟା ବାସ୍ପି ଭୁତ ହେଇଜିବ ସାଙ୍ଗେ ସାଙ୍ଗେ ସେଥିପାଇଁ ବା ବାଷ୍ପୀଭୂତ ହେଇକି ସେ ଥଣ୍ଡା ଲାଗେ ଆମ ଶରୀର କୁ। ଯେତେବେଳେ ଆଦ୍ରତା ହେଇଯାଏ ବର୍ଷା ଯେତେବେଳେ ବଢ଼ିଯାଏ ସାଙ୍ଗେ ସାଙ୍ଗେ ଖରା ପରେ ତ କଣ କହିଲ ଆମ ବାୟୁମଣ୍ଡଳରେ? ପାଣି ମାନେ ଆର୍ଦ୍ରତା ବଢ଼ିଯାଏ ବର୍ଷା ପାଇଁ ବାୟୁବଣ୍ଡରେ ଆର୍ଦ୍ରତା ବଢ଼ିଯାଏ। ଯୋଉଥି ପାଇଁ କି ପାଇପ୍ ମୁହଁରେ ଟିକେ ପାଣି ଥାଏ ଆଦ୍ରତା ପାଣି ବାୟୁମଣ୍ଡଳରେ ତ ଆମ ଦେହରେ ଆମକୁ ଆମକୁ ଯେତେବେଳେ ଗରମ ହଉଛି। ଆମ ଶରୀରରୁ ଝାଳ ବାହାରୁଛି କିନ୍ତୁ କଣ ହଉଛି ନା ସେ ଝାହା ଟା ବାଷ୍ପିଭୂତ ହେଇପାରୁ ନାହିଁ ବାୟୁମଣ୍ଡଳକୁ। ତ ଯୋଉଥିପାଇଁ ନହେବା ଫଳରେ ସେଇଟା ଆମ ଗରମ ଲାଗେ ଯଦି ସେଇଟା ବାଷ୍ପୀଭୂତ ହେଇଯିବ। ତାହେଲେ ଆମକୁ ଗରମ ଲାଗିବନି ସେଥିପାଇଁ ଗୋଟେ ଜିନିଷ ବି ହୁଏ। ଆପଣଙ୍କ ରୁମ ରେ ଏସିି ଲାଗିଥାଏ। ସେଇଠି ଦୁଇଟା କାମେଇ ସେ ଆପଣ ଦେଖିଥିବେ ଗୋଟେ ପାଇପ୍ ରୁ ପାଣି ବି ବାହାରୁଥିବ ଏସିି ର ବାହାରେ।
ଆଜ୍ଞା ଆଜ୍ଞା ନିହାତି।
ହଁ ସେଇଟା କଣ ହୁଏ ନା ସେଇ ରୁ ସେଇ କୋଠରୀ ଭିତରେ ଯାହା ବିି ଆର୍ଦ୍ରତା ଅଛି ଏସିି ମଧ୍ୟ ଏସିି କରେ ନା ସେ ଆର୍ଦ୍ରତାକୁ ଭିଡିକି ତାକୁ ବାହାର କୁ ରଖିଦିଏ ଯାହା ଫଳରେ କ ନା ସେ ରୁମ୍ ସେହି କୋଠରୀ ଭିତର ର ଆଦ୍ରତା କମ୍ ଥାଏ। ଏବଂ ଟିକେ ଥଣ୍ଡା ଲାଗିଲେ ଆମକୁ ଅଧିକ ଜୋରେ ଥଣ୍ଡା ଲାଗେ। ଏମିତି ହେଇଥାଏ।
ଆଜ୍ଞା ଆଜ୍ଞା ଆପଣ ଯୋଉ କହିଲେ ମତେ ବହୁତ ଖୁସି ଲାଗିଲା ଆନନ୍ଦ ଲାଗିଲା ମାନେ ବହୁତ ଖୁସି ଲାଗିଲା। କିଛି ଜାଣିବାକୁ ବି ପାହିଲି।
ହିଁ ହିଁ ହିଁ। ହୁଁ ସେଇଆ ଏମିତି ଏଇଟା ଥିଲା ଆମର ଷଷ୍ଠ ଶ୍ରେଣୀରେ ବୋଧେ ଥିଲା। ଷଷ୍ଠ ସପ୍ତମ ଶ୍ରେଣୀରେ ଏଇ ଯୋଉ
ଆଜ୍ଞା ଆଜ୍ଞା।
ଏବେ ତ ଆପଣଙ୍କର ସବୁ ବଦଳି ଯାଇଛି ଶିକ୍ଷାନୀତି ସବୁ। ଶିକ୍ଷା ଷଷ୍ଠ କ୍ଲାସ ରୁ ହୁଁ ଯାହା ଦେଖୁଥିଲି ହଁ ଠିକ୍ ଅଛି ଆଜ୍ଞା। ଆପଣଙ୍କ ସାଙ୍ଗ ରେ କଥା ହେଇକି ଭଲ ଲାଗିଲା ବହୁତ।
ମତେ ମଧ୍ୟ କଥା ହେଇ ବହୁତ ଭଲ ଲାଗିଲା ଆନନ୍ଦିତ ମିଳିଲା। ହଁ ଆଜ୍ଞା ନମସ୍କାର ଆଜ୍ଞା।